ଯା ସେ କରିଦେଇଥିବ, ହ୍ୟାଲୋ। ପ୍ରଣାମ ମାମ ହଁ କଣ କରୁଛୁ?
ପ ଜି ତମେ?
ଶୋଇଚୁ?
ହୁଁ।
କାଇ ତମର କିଛି କାମ ଦାମ ନାହିଁ ଏତେବେଳ ଜାକେ ଶୋଇଛ? ଉଁ ହୁଁ। ମୁଁ ଭାବିଲି କାମ ଧାମ କରୁନ ବଧେ ହେଇଥିପାଇଁ ଶୋଇ ବଳେ ଆଉ। କୋଉଥିରେ ଫଟୋ ଦିଆ ହଉଛି ମୁଁ ଜାଣିନି। ଦିଆ ହଉଚି? ତାହଲେ ମୁଁ ଜାଣିନି। ଆଉ ତମର ଚାହା ଫାହା ପିଇଲଣି?
ଉପରବୁଳି-ଇ-ଇ ଚା ପିଉ।
କେହିବି ପିଉନାହାନ୍ତି?
ନା କେହିବି ନାଇଁ।
ଅ ତମର ଅମୁୁଲୁ ବଞ୍ଚୁଛି ଆଉ।
ହୁଁ। ସକାଳେ ଯେ ସକାଳେ ଖାଲି ଆମେ-ଏ ତିନି ଜଣ। ମା-ଆ-ଆ, ମୁଁ, ଅପା ହେତିକି ସ ମାନେ ଟା ଆଉ କିଏ କୋଉଦିନ ଇଛା ହେଲା କି ସେ ସକାଳେ ଯାହା ମୋ ପୁଅ ର କ୍ଷୀର ଫୁଟି ଯାଉ
ଉ ହୁଁ ତା ସହିତ କଣ କେମିତି କଣ ଖାଅ ନା ନାଇଁ କିଛି ନାହିଁ? କଣ କହିଲ?
ବିସ୍କୁଟ ଖାଏ ନହେଲେ ପକୁଡି।
ହୁଁ।
ସିଏ ମା ହେକା ସେଉ ପକେଇକି ଖାଉଛନ୍ତି।
ହୁଁ ହୁଁ। ଆଉ ପୁଅ ଟିଉସୁନୁ ଗଲାଣି?
ହଁ ଟିଉସନ ଯାଇଚି।
କେମିତି କଣ ପଢଉଛନ୍ତି ତାଙ୍କର?
ଭଲ ଦଉଚନ୍ତି ତ ଏ ମାଡାମ ପଢଉଚନ୍ତି ସେ-ଏ-ଏ ଉ-ଉ-ଉ ତାଙ୍କ ଝିଅ-ଅ-ଅ ପଢୁନଥିଲେ କି-ଇ-ଇ-ଇ ଡି ଏ ଭି ରେ ପଢୁନାହାନ୍ତି କି? ତାଙ୍କ ଝିଅ ଚତୃର୍ଥ ପଢୁଚନ୍ତି ଏଥର ସେ ସବୁ-ଉ-ଉ-ଉ ହେଇ କୁସଚିନୀ ଇରାକୁ ସବୁ ରଖିଚନ୍ତି କିନ୍ତି କଣ କୋଉ ଟାଇପ ର ପରୀକ୍ଷା ହବ କୋଉ ଟାଇପ ର ପଢା ହବ କିନ୍ତି କଣ ହବ ସେରା ସବୁ ର ଖୀଛନ୍ତି କି କଣ ସେଇ ପାଟର୍ଣ ଅନୁସାରେ ତାଙ୍କ ଝିଅ ପାଟର୍ଣ ଅନୁସାରେ ପଢଉଛନ୍ତି। ତାଙ୍କ ଝିଅର ଏଥର ଚତୁର୍ଥ ହେଲା। ଭଲ ପଢୁଛନ୍ତି ତ ପୁଣି ଆମ ଛୁଆ ପଢିବାର ଅଛି ସବୁ ସାର୍ ମ୍ୟାଡାମ ସମସ୍ତେ ଏତେ ଭଲ ପଢଉଛନ୍ତି ମେନେ ହେଲା ଆମ ଛୁଆ ପଢିବାର ଅଛି ସାର୍ ମାଡାମ କୁ ଭୁଲ ଦେଲେ କଣ ହବ। ଆଉ ରିିସୁ ଯାଇଚନ୍ତି ଟିଉସନ? ହାଲୋ।